ହ୍ୟାଲୋ।
ହଁ ଭଉଣୀ ନମସ୍କାରେ।
ତଶ୍ରୀ,
ହୁଁ ହୁଁ କଣ କରୁଛନ୍ତି?
କଣ କରିବୁ ବୃକ୍ଷ ତଳେ ବସି ପବନ ଖାଇ ଶୋଇଛି
କଣ ପୁଳା ଖାଇ ଦେଇେଇଛନ୍ତି କି?
ହଁ ପୁରା ବାଡ଼େଇ ଦେଇ ଯେ ଏକାଥରେ ଭୁରି ଭୋଜନ ଆଉ।
ଖାଇଯା ଦେହ ଫେହ
ପୁରୀ ଭୋଜନ ନାଇଁ ଭୁରି ଭୋଜନ
ଓ ହଉ,
ଆମେ ମନ୍ଦିରରେ ମନ୍ଦିରରେ ପ୍ରସାଦ ସେବନ କରୁଚୁ।
କୋଉ ମନ୍ଦିର କୋଉ ମନ୍ଦିରରେ ପ୍ରସାଦ ସେବନ କରୁ
ଏଠାରେ ଏକ ପ୍ରସିଦ୍ଧ ମନ୍ଦିର ମହାବିନାୟକ ମନ୍ଦିରରେ ଆମେ ଉମ ପ୍ରସାଦ ଖାଇଚୁ ଅରୁଆ, ଡାଲମା, ଘାଣ୍ଟ, ଖଟା ଆଉ ଖିରି।
କାଇଁ ଆମକୁ ଟିକେ ଡାକିଲେନି ଆମେ ଯାଇଥାନ୍ତୁ ହାଁ ଆମକୁ ଟିକେ ଡାକିଲେ ଆମେ ଟିକେ ଯାଇଥାନ୍ତୁ ପ୍ରସାଦ ସେବନ କରି ଥାନ୍ତୁ,
ନାଇଁ ଆମେ ଏକ କାର୍ଯ୍ୟରେ ଆସିଥିଲୁ ତ ସେଥିପାଇଁ ଆଉ। ଖରାବେେଳେ ହେଇଗଲାଣି ଆମେ ଖାଇଦେଲୁ ଆଉ।
ଓହୋ ସେଥିପଇଁ ଜଲ୍ଦି ଖାଇଦେଲେ।
ଜଲ୍ଦି କୋଉଠି ଖାଇଲୁ ଆମେ ଆସିକି ତିନିଟା ବାଜିଲାଣି ଆପଣ କେତେବେଳେ କରନ୍ତି କି? ହଁ ମଧ୍ୟାହ୍ନ ଭୋଜନ। ମଧ୍ୟାହ୍ନ ଭୋଜନକର। ଆଜ୍ଞା ଆଜ୍ଞା ଆପଣ କଣ କରୁଚନ୍ତି। ହଁ ସାଙ୍ଗଟିକ କିଚ କିଚ ଝିଅ ସାଙ୍ଗଡ ତ। ଆପଣ କଣ କରୁଛନ୍ତି?
ଆଉ ତମ ସାଙ୍ଗ କଣ ଖାଇଛନ୍ତି? ତାଙ୍କୁ ଟିକେ ପଚାରନ୍ତୁ ଆମର ସମୁସ
ଖାଇଚନ୍ତି ମୋ ସାଙ୍ଗରେ ସାଙ୍ଗ ହେଇଚନ୍ତି ଆମେ ଯାହା ଖାଇନୁ ସାଙ୍ଗ ସେଇଆ ଖାଇଲେ। ସାଙ୍ଗ କଣ ଖାଇଛନ୍ତି କଣ? ଅଲଗା ସାଙ୍ଗ ଖାଇବେ। ଆପଣ କଣ ଖାଇଛନ୍ତି କୁହନ୍ତୁ? ଚ କୁହ ଆପଣ କଣ ଖାଇଚନ୍ତି?
ମାନେ ମନ କୁଆଡେ ଅଛି ତମର।
ମନଟା ଟିକେ ନାଇଁ ଆଉ ଝିଅବାହାଘର ତ ମନଟା ସେଇଠି ରହିଯାଇଚି।
ଆଚ୍ଛା ଆଚ୍ଛା ନାଇଁ ମନ ଟିକେ ଧ୍ୟାନସ ଆମ ଆଡେ ଟିକେ ରଖ। ସୁଅ ନା ଆଉ ଆମେ ସାଙ୍ଗେ ଫୋନରେ କଥା ହଉଚନା ସାଡେ ମନେ ରଖିଲେ କଣ ହବ। ବୁଝିପାରୁଚନା ଭଉଣୀ।
ଆଜ୍ଞା ଆଜ୍ଞା ଠିକ କଥା କହିଛନ୍ତି ଯେ। ମନଟା ଯୋଉ କାମ କରୁଚନ୍ତି ସେଥିରେ ମନ ଦେବା ଦର କାର
ଆଚ୍ଛା ଆଉ ଆଉ ଭଉଣୀ କଣ ବୁଲାବୁଲି କରିବାକୁୁ କୁଆଡେ ଯାଇଥିଲେ?
ବୁଲାବୁଲି ଆସିଛୁ ଆଉ। ଏ ବାହାଘର ପୂର୍ବର କିଛି ମୁହୂର୍ତ୍ତ କଟିବା ପାଇଁ ଆମେ ଆସଚୁ ସାଙ୍ଗ ସହିତ।
ଆଚ୍ଛା ରହିବେ ନା ପୁଣି ବୁଲିବେ ନା ଆଜି ଆସିବେ ଘରକୁ।
ନାଇଁ ନାଇଁ ନାଇଁ ଆଉ ଘରକୁ ଫେରିବୁ ନା ଆଉ। ଆମକୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିବାକୁ ପ ଡିବ। ଆପଣ ତ ଦେଖୁଛନ୍ତି ଆଜିିକାଲି ସମାଜ ଯାହା ହେଲାଣି। ଆଉ ଆମେ ନିଜେ ସୁରକ୍ଷିତ ରଇବା ନା।
ହଁ ତମେ ଏମତି କେତେ ଜଣ ଯାଇଚ ସାଙ୍ଗସାଥି?
ହାନ ଆମେ ଆସିଚୁ ବାଳିକା ଚାରି ଜଣ। ବାଳିକା ଚାରି ଜଣ ଆସିଚୁ। ତେଣୁ ଆମକୁ ସନ୍ଧ୍ୟା ସୁଦ୍ଧା ଯାଇଙ୍କି ଘରେ ପହଞ୍ଚିବାକୁ ପଡିବ।
ଆଚ୍ଛା ତମେ ଘରେ କିଛି ଜଣେଇକି ଯାଇଛ ନା ପଳେଇ ଯାଇଚ ଏମତି? ହଁ ମୁଁର ବୁଝିଲି ପିତା ଆତା ପି
ଆସିଲେ ବି ଆମକୁ ସନ୍ଧ୍ୟା ସୁଦ୍ଧା ଫେରିବାକୁ ପଡି। ଚଢିକି କାଇଁ କଥାବାର୍ତ କରଚନ୍ତି ଆପଣ? ଆପଣ ଟିକେ ଶୁଣୁନାହାନ୍ତି। ଆପଣଙ୍କର କଣ ଧର୍ଜାର ଅଭାବ ରହିଛି କି?
ଆଜ୍ଞା ଆଜ୍ଞା କୁହନ୍ତୁଟିକେ।
ମୁଁ କଣ କହିଲିକି ଆମେ ଜଣେଇକି ଆସିଲେ ବି ପିତାମାତା ସନ୍ଧ୍ୟା ସୁଦ୍ଧା ନଗଲେ ସମାଜକୁ ଦେଖି ଟିକେ ଚିନ୍ତିତ ହେଇଯାନ୍ତିତ ସେଥିପାଇଁ।
ଆଚ୍ଛା ବୁଝିଲି ଆଉ ମୁଁ ବି ସେଇକଥା ବି କଉଥିଲି। ତ ଟିକେ ବ୍ୟସ୍ତ ଜଲ୍ଦି କହିବାକୁ ଚାହୁଁଥିଲ ଆଉ କହିଲ ଆଉ।
ଆଉ ଯୋଉ ଆପଣ ଆପଣଙ୍କର ଯୋଉ ପୋଖରୀର ସମସ୍ୟା ଥିଲା ଆପଣଙ୍କ ଯୋଉ ଘର ସାମ୍ନାରେ ତାର କିଛି ପ୍ରତିକାର ହେଲାଣି କି? କି ନାଇଁ ନା?
ତ ସେିଏ ତ ଆମ ପୋଖରୀ ନୁହେଁ ସେ ଆଉ ଜଣ ପୋଖରୀ ମାନେ ସେ ପୋଖରୀର ସମାଧାନ ସିଏ କରିବେ ମୁଁ ସେ
ନାଇଁ ଯାହା ବେଲେ ସେଟା ଆପଣଙ୍କ ଗ୍ରାମର ପୋଖରୀ ନା।
ନାଇ ସେଟା ଆମ ଗ୍ରାମ ପୋଖରୀ ନୁହଁ ସେ ସେ ତାଙ୍କ ଘର ପାଇଁ ଚାରି ଚାରି ଘର ପଠ ପୋଖରୀ ତାଙ୍କର ସେ ଚାରି ପାଞ୍ଚ ଭାଇା ସେଠି ଅଛନ୍ତି ଗାଁ ପୋଖ ପୋଖରୀ ନୁଁ ଆଉ ସେତ ତ ଆମେ କିଛି କହିପାରିବୁନି ନା।
ନାଇଁ ନାଇଁ ଆମ ସେଠି ଆପଣଙ୍କର ଗା ଗ୍ରାମ ଗ୍ରାମ ଆପଣଙ୍କର ଗ୍ରାମବାସୀ ବୃନ୍ଦ ସେଠାରେ ମାଛ ଚାଷ କରିବେ ବୋଲି ଏ ଇଏ କରଥିଲେ ନା।
ହୁଁ ସେଠି କରୁଥିଲେ ଯେ ସେ ଟିକେ ଅଳିଆ ଅଛି ତାଙ୍କ ହଁ ଯୋଜନା କଥା ସେଥିରେ ଟିକେ ଅଳିଆ ଅଛି ସେଥିପାଇଁ ସେ ସେଥିରେ ଆଉ ହେଲାନି।
ତୁରନ୍ତ ତାକୁ ସମାଧାନ କରି ସେଠାରେ ଚାଷ କାର୍ଯ୍ୟ ଆରମ୍ଭ କରନ୍ତୁ
ସମାଧାନ କରିବା ପାଇଁ ଚେଷ୍ଟା ଚାଲିଛି ପୁଣି ଲୋକ ରହିବା ଦରକାର। ସିଏ ରହୁନି ସିଏ ରହିଲେ ଇଏ
ଆଛା ନିଶ୍ଚିତ ରୂପେ ସମାଧାନ ସରିଲା ପରେ ଚାଷ କାର୍ଯ୍ୟ ଆରମ୍ଭ କରି
ହଁ ସମାଧାନ ସୋଇ ତାମେ ତ ସମାଧାନ ତ ସରିଲେ ଚାଷ କାମ ଆରମ୍ଭ ହେଇଯିବ ଆଉ।
ହଁ ହଁ ହଁ ଆଉ ସେଠାରେ କେତେ
ହୁଁ କୁହନ୍ତୁ।
କେତେ କଣ ମାଛ ଛାଡିବେ ସେଠି ବୋଲି କଣ କଥାବାର୍ତ୍ତା ହଉଥିଲେ?
ତଥାପି ଆସା ଆଉୁଛି ପାଞ୍ଚ ହଜାର କି ପାଞ୍ଚ ହଜାର କି ପାଞ୍ଚ ହଜାର ହୁଁ ହୁଁ।
ହଁ ହଁ ପାଞ୍ଚ ହଜାର ହେଇଯିବ ଠିକ ଠାକ ଆଉ।
ତମେ କଣ କେମିତି ଖବର ପାଇଲେ ଏ ସବୁ ଏତେ କଥା ତ
ମୁଁ ନାଇଁ ନାଇଁ ତଥ୍ୟ କଣ ଆମ ପାଖରେ ସବୁ ତଥ୍ୟ। ଆମେ ଯାଇକି ସଭାରେ ଆମେ ବରିଷ୍ଠ ନାଗରିକ ରୂପେ ଯାଇକି ସଭାରେ ଇଏ କରୁଛି ତ ସେଥିପାଇଁ ଆମ ପାଖରେ ସବୁ ତଥ୍ୟ ରହୁଛି।
ଆ ବହୁତ ବଢିଆ ଅଚ୍ଛା ଆଉ ଏବ
ଯଦି କିଛି ଅସୁବିଧା ହୁଏ ଆମକୁ ଜଣେଇବେ ଆମେ ସାହାଯ୍ୟ କରିବୁ।
ନିଶ୍ଚିତ ଅସୁବିଧା ହେଲେ ତ ଆମ ତ ଜଣେଇବୁ ଅସୁବିଧା ହେଇନି ବୋଲି ତ ଆମେ ଜଣଉନୁ ନା ଅସୁବିଧା ହେଲେ ଆମେ ଆପ ନିଶ୍ଚିନ୍ତ ନାଇଁ ଆମେ
ଆମେ ସଦା ସର୍ବଦା ଆପଣଙ୍କ ଆପଣଙ୍କ ସେବାରେ ହାଜିର।
ଆଚ୍ଛା ଆଚ୍ଛା ହେଲେ ଆମେ ଆମେ ଅସୁବିଧା ହେଲେ ଆମେ ପହଞ୍ଚିବୁ ଆପଣଙ୍କ ପାଖ ହଉ ଯାଇକିରି ଆଉ ଗୁହାରି କରିବୁ କଣ ନାହିଁ କଣ ଅସୁବିଧା ହେଲା ଆମେ ଟିକେ ସାହାଯ୍ୟ
ଆଛା ଆଛା ଆଉ ଆଉ କଣ ବିବାହର କିଛି କିଛି ପ୍ରୟୋଜନ ନାଇଁ କି?
ନାଇଁ ପୁଣି ବିବାହର କିଛି ପ୍ରୟ ନାହିଁ ତଥାପି ଆପଣ କୋଉଠି ଶୁଣିଛେ କି ବିବାହ
ନାଇଁ ମୁଁ ନାଇଁ ଆମର ଏଠାରେ ବହୁତ ତ ମଧ୍ୟସ୍ଥି ମାନେ ଅଛନ୍ତି ଆପଣ ଯଦି କହିବେ ଆପଣଙ୍କ ପାଇଁ ବି କଥା ପକେଇ ପାରିବା।
ହଁ ହଁ ପକାନ୍ତୁ ମୁଁ ତ ରାଜି ମଧ୍ୟ
ହଁ ଭଲ ଭଲ ପାତ୍ରି ଯୋଗାଇ ଦେବେ ସେମାନେ।
ଆହୁରି ଭଲ ହୁଅନ୍ତା।
ହଁ ନିଶ୍ଚିତ ରୂପେ ନିଶ୍ଚିତ ରୂପେ ଆମେ କଥା ନିଶ୍ଚିତ ରୂପେ ଆମେ କଥା ପକେଇବୁ ଆ ନିଶ୍ଚିତ ରୂପେ ଆପଣ ଖୁସି ହେଇ ଯଦି ଆ ହଁ ଆମର କିଛି କଣ ଆପଣ ଖୁସି ହେଲା ଯଦି ଆପଣ କିଛି ଦେବେ ତା ସହିତ ଯୋଡ଼ ଦେବେ ଆଉ।
ଆ ବହୁତ ବଢିଆ ହେଲା ଆଉ ଆଉ ତମକୁ କିଛି ମିଳିବ?
ନାଇଁ ନାଇ ମୁଁ ଏଥିରେ ପସେନି।
ହଁ ପଶନ୍ତୁ ପଶିଲେ ଭଲ ଏଥିରେ ଭଲ ଆ ଏଥିରେ ଭଲ ଟଙ୍କା ଉଁ
ଏଥିରେ ଭଲ ଟଙ୍କା ଅଛନ୍ତି ଯେ ଏ ଲୋକ ଆପଣଙ୍କୁ ପଛେ ପଟେ ବହୁତ ପାର୍ଟି କରିବେ।
ନାଇଁ ପାଟି କଲେ ଆମେ ତ ସହିଯିବାନି।
ହଁ ନାଇଁ ହଁ ସତ କହିଲେ ତ ବି ବିବାହ ହବନି ଆଉ ମିଛ କରି ଆମେ ଚାହୁନୁ ବିବାହ କରିବାକୁ।
ହଁ ତ ତମେ କଣ କରିବ ମିଛ କହି ବିବାହ କରିବା।
ନାଇଁ ନାଇଁ ମିଛ ବହି କରିବା ଟା ବି ଠିକ ନୁହେଁ
ହଁ ଏତେବେଳେ ଭଉଣୀ ଠିକ କଥା କହିଲ।
ହଁ ନା ଆମେ ଠିକ କଥା କହୁ ସବୁବେଳେ ଆପଣ ଟିକେ ପରେ ବୁଝନ୍ତି।
ହଁ ନାଇଁ ନାଇଁ, ମୁଁ ପରେ ମୁଁ, ମୁଁ ତ ସବୁବେଳେ ପରେ ବୁଝେ ପରେ ବୁଝିବାଟା ବି ଭଲ। ଆଗକୁ ଟିକେ ଚଢେଇି କହିଦ ସବୁ ଭୁଲ ଭାଲ ଆଗକୁ ଟିକେ ଚଢିକିବୁ କହିଦେ ସବୁ ଭଲ ଭଲ ହେଇଯାଇ କି ଭଉଣୀ।
ହଁ ଚଢିଲେ ତ ଭୁଲ ବାଲେ ପରେ ବୁଝିଲେ ବି ବ ଭୁଲ ଭାଲେ।
ନା ପରେ ବୁଝିଲେ ଭୁଲ ଭ ଆମେ ମାନେ ଦେଖିକିରି ଆଉ କଣ?
ହଁ ଆଉ ପରେ ବୁଝିଲେ କଣ କି ଆମ ପାଖରେ ଆଉ ସମୟ ନଥାଏ। ସେତେବେଳେ
ଆଚ୍ଛା ଆଚ୍ଛା ନାଇଁ ମୋ ପାଖରେ ସବୁବେଳେ ସମୟ ଅଛି। ହେଲେ ମୁଁ ଟିକେ ଠିକ ଠିକ ଭାବ ଠିକ୍ ତାକୁ ପ୍ରୟୋଗ
ହଁ ହଁ ଠିକ ହଁ ହଁ ବୁଝୁଛି ଭାଇ ବୁଝୁଛି!
ବୁଝିଲେ ଭଉଣୀ ଆଉ କଣ କୁହ ତମ ଗାଁର ଖବର କଣ ଟ କୁହ କଣ?
ଆ ଗାଁ ଖାଉଲେ ସେମିତି ଚାଲିଛି ଆଉ କଣ ଏବେ ତ ଆଜ୍ଞା କଣ କହିଲେ?
ହୁଁ! ହୁଁ ବୋଲେ ଗାଁ ଘର କିଛି କାମ ଆସିଛି କି ନାହିଁ ମନ୍ଦିର କାମ ହଉ ନ ରାସ୍ତା କାମ ହଉ ଟ ସ୍କୁଲ ଘର କାମ ହଉ
ସେଟେ ଆସିଗଲେ ଆମ ଗାଁ ର ଅବସ୍ଥା କଣ ହେଇଯାଏ। ବହୁତ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଇଆ ଚାଲିଛି ଆଉ ତାର କିଛି ଆଉ ସମାଧାନ ହେଇପାରୁନି।
ତମେ ପୁଣି କେମିତି କଣ କଥାବାର୍ତା ହେଇକିଣି ଗୋଟେ ତାକୁ ସୁଲଝାଅ ଗୋଟେ କରିବା କଥା ନା ନାଇଁ
ହଁ କରିବା ତ କଥା ଆଉ କେହି କିଛି
କି ପଦୀପ ନବା କଥା ନା ଆଉ ନେବେ କେବେ ନେବେ ଏବେ ମୌସୁମୀ ଆସିଗଲା ନା ବର୍ଷା ବର୍ଷା ଅଷାଢ ମାସ ହେଇଗଲେ ଆଉ କିଛି କରିହବନି ପାଣି ସବୁଆଡେ ପଶିଯିବ।
ଆଷାଢ଼ ତ ହେଇଗଲାଣି ଆଉ କଣ କରିବା। ଆଉ ସମସ୍ତେ ତେ ନିଜ ନିଜ ସ୍ୱାର୍ଥ ଦେଖିଲେ ଆଉ! ହଁ କିଏ ସାମୂହିକ ସ୍ଵାର୍ଥ ଦେଖିଲେ ସିନା ହବ
ହଁ ସବୁ ସ୍ୱାର୍ଥକୁ ଦେଖିବାକୁ ପଡିବ ଖାଲି ନିଜ ସଵାର୍ଥକୁ ଦେଖେଇିଲେ ହବ କି ଭଉଣୀ?
ହଁ ହଁ ସେଇଟା ଠିକ କଥା କହିଲେ ଆଜ୍ଞା ଆଜ୍ଞା ବନ୍ଧୁ ଠିକ କଥା
ଆମେ ତ ସବୁବେଳେ ଠିକ କଥା କହୁଛୁ, ହେଲେ ଲୋକ ଶୁଣିବାକୁ ନାରାଜ
ହଁ ଠିକ କଥା ଯିଏ କୁହନ୍ତି, ଆଉ ଲୋକ ବହୁତ କମ ଶୁଣନ୍ତି ତାଙ୍କ କଥା।
ଲୋକ ଏମିତି କମ ସଲେ କଣ ଏମିତି ସବୁ ମାନେ ପଶୁକୁ ସବୁ ମାନେ
ହଁ ଲୋକ ଯିଏ କମ୍
ପୁରା ସବୁ ଭବିଷ୍ୟତ ଅନ୍ଧାର ହେଇଯିବ ନା। ଆଗ ପିଢି ଭବିଷ୍ୟତ ଅନ୍ଧାର ହେଇଯିବ।
ହଁ ନିଶ୍ଚିତ ରୂପେ।
ହୁଁ ଆଉ କଣ ତମ ସାଙ୍ଗ ସେଠି ପାଖରେ ବସିକ କାଇଁ ଫୁଟୁ ଫୁଟୁ ହଉଚନି କଣ ହଉ ଛନ୍ତି ତାଙ୍କୁ ଟିକେ କଣ ତା ବୁଝଉନାହାନ୍ତି କି? କେମିତି କାହିଁ ହଉଛ ଆମେ କଥା ହେଲା ବେଳେ।
କୁହନି ସିଏ ତାଙ୍କ ଫୁଟ ଫୁଟ ହଉଛନ୍ତି ଆଉ।
ନାଇଁ ବନ୍ଦ କରିବୁନି କେମିତି ଗୋଟେ କହିବା କଥା ନାଇଁ ଆମେ ଗୋଟେ ବନ୍ଧୁଙ୍କ ସାଙ୍ଗେ କଥା ହଉଛୁ। ତମେ କାହିଁକି ଏଠି ପାଖେ ଯେ ଦୂରକୁ ଯାଅ ସେଟା କହିପାରିବନି। ନାଇଁ ବାଧା ଦେଲେ କଣ ହବ ସେ ନିଜେ ବୁଝିବା ଦରକାରେ।
ହଁ ସେଇ ବୁଝିବେ। କେମତି ବିବେକ ଦ୍ଵାରା ବୁଝିବେ ନା ଆଉ।
ଟାଇମ ତ ହେଇଗଲାଣି ନା ତିନ ଟା ହେଲାଣି ଆପଣ ଆଜି ଶୋଇବେନି କି?
ହଁ ଠିକ ଅଛି ମୁଁ ଟିକେ ଶୋଇପଡେ ଆଉ ରଖୁଛି ଆଉ। ପରେ କଥା ହବ ଆଜ୍ଞା ରଖୁଛି।
କଲ୍ କରିବି ଆଉ।